ହ୍ୟାଲୋ?
ହଁ କଣ କରୁଛୁ?
ସାହିତ ଦିଦିଙ୍କୁ ଖୋଜଛି।
ସାହିତ୍ୟ ଦିଦି କଣ ତମକୁ ପାଠ ପଢେଇ ଦେବେ କି?
ହଁ ହଁ ବହୁତ ଭଲ ପାଠ ପଢିଦେବେ।
କଣ ପାଠ ପଢିବାକୁ ଚାହୁଁଛନ୍ତି କୁହନ୍ତୁ? ସାହି ଦିଦି କ ହୈତ କଥା କରେଇଦେବି।
ଆ ସେମି ତ କଥା ହଉଛି ଏବେ ପା ସାହିତ୍ୟ ଦୀଙ୍କ ସହ।
ଆଚ୍ଛା ତାହେଲେ ଆପଣ ମତେ ହିଁ ସାହିତ୍ୟ ଦିଦି ବୋଲି କହୁଛନ୍ତି? ଆଉ କଥା ହଉଛନ୍ତି କହିଲେ ମତେ ମୋ ସହିତ ହିତ କଥା ହଉଛନ୍ତି ଆଉ
ନା ନା ମୁଁ ମେ ମୁଁ ମୋର ସେପଟେ ଏସ ଏମ ଏସ୍ ଜରିଆରେ କଥା ହଉଛି।
ଅଉ କ୍ଷମା କରିବେ ଆଜ୍ଞା ମୁଁ ଭୁଲ ଭାବିଥିଲି।
ଆପ୍-ଆପଣ ଜଳେ ଆପଣ ଜଣେ ହେଉଛି ପଚା ଭେଣ୍ଡି।
ଏଭଳି ଅପଶବ୍ଦ ବ୍ୟବହାର କରନ୍ତୁ ନାହିଁ।
ପଚା ଭେଣ୍ଡି କିଛି ଅପଶବ୍ଦ ନୁହଁ। ପଚା ଭେଣ୍ଡି ଗୋଟେ ଗୋଟେ ପରିବା।
ଆଉ ଆପଣଙ୍କ ଆଡେ ବର୍ଷା ହେଇଛି କହୁଥିଲେ ଆଜି। କେମିତି ଆମର ସଡକ ଗୁଡା ସଡ଼କ ଗୁଡା କେମିତି ସଫା ଅଛି? ନା ଏମିତି ମଇଳା ଅଛି।
ମୁଁ ବାହାରକୁ ବାହାରି ହି ନି ସଡ଼କ ଦେ ପାରିବି ଯାହା ଆମ ଘର ସାମ୍ନା ପୁରା ପାଣି। ଗଛାତ ଉପରେ ବି ପାଣି ଚାରିଆଡେ ପାଣି ପାଣି ଏବେ ବି ବସ ଠା ଦଉଛି ଠୋପା ଠୋପା ଟୋପା ଟୋପା ପଡୁଛି।
ବର୍ଷା ଦିନ ଆପଣଙ୍କୁ ଭଲ ଲାଗେ କି?
ହଁ ବଢିଆ ଲାଗେ। କାହିଁକି ନା ମତେ ବର୍ଷା ଦିନ ଘରରେ ଘରେ ଭଲ ଲାଗେନି ଯଦି ବିଲକୁ ଗଲେ ଭ- ଭଲ ଲାଗେ। ପାଣି ପଚ୍ ପଚ୍ ପାଦରେ ଲାଗୁଥିବ। ସାଧବ୍ ବୋଉ ଚାଲୁଥିବେ ପଡିଆରେ। ହେଲା ଆଉ ଯୋ ସେ ଚେଙ୍ଗମା ଛ ଚେଙ୍ଗ ଗଡିଶା ମାଛ ଏ ସବୁ ଲାଗିଥିବେ ସବୁ ଛୋଟ ଛୋଟ ଜାଲ ଗୁଡାରେ। ସେ ଯୋଉ ବିଲ ହେଇ ଡରେ ସେଗୁଡା ଦେଖିବାକୁ ବହୁତ ମଜା ଲାଗେ। ସମସ୍ତେ ବିଲକୁ ଯାଇକି ଟିକେ ଟେ ଯାଇକି ଉଠେଇକି ନେଇ ଆସିବ।
ତାହେଲେ ବର୍ଷା ଦିନେ ଆପଣ ଚରି କାମ କରନ୍ତି।
ହଁ ଆଗରୁଛୋ ଛୋଟବେଳେ।
ଆଚ୍ଛା। ବର୍ଷା ର ଉପକାରିତା କଣ ବର୍ଷା ନହେଲେ କଣ ଚଳିବନି?
ବର୍ଷା ନହେଲେ ଚଳିବନି କାହିଁକି ନା ବର୍ଷରେ ବର୍ଷା ଯଦି ନହବ ତାହେଲେ ମୋ ମନର ଆ
ଆରେ ଆ ବ୍ୟକ୍ତିଗତ ଭାବରେ ନୁହ ନୁହଁ ସମସ୍ତଙ୍କର ଦୃ-ଦୃଷ୍ଟିକୋଣରୁ କୁହନ୍ତୁ।
ଭାଇଯାନ।
ଦେଖୁଛନ୍ତି ବର୍ଷା ହେଲେ ପରିବେଶ କେମିତି ଆମର ଓଦା ଓଦା ଲାଗେ। ପରିବେଶ ମାନେ ଚାରିଆଡେ ପୁରା ଅସନା ଦେଖାଯାଏ। ସେଥିପାଇଁ ଆପଣଙ୍କୁ କଣ ବର୍ଷା ଦିନ ଭଲ ଲାଗେ ମତେ ତ ଭଲ ଲାଗେନି। ବର୍ଷା ଦିନ।
ହ ବର୍ଷା ଦିନ ବହୁତ ଭଲ ପିଲାମାନେ ପିଲାମାନେ ସ୍କୁ-ସ୍କୁଲ ପିବା ଦରକାର ପଡ଼େ ନାହିଁ ଘରେ ପକୁଡ଼ି ଛାଣିକି ତାଙ୍କୁ ଖାଇବାକୁ ଦିଏ। ହଁ କି ନାଇଁ?
ତାହେଲେ କହୁଛନ୍ତି ବର୍ଷା ହେଲେ ବହୁତ ଭଲ ସ୍କୁଲ ଛୁଟି କରିବା ପାଇଁ ତାହେଲେ ପିଲାଙ୍କର ଭବିଷ୍ୟତ କଣ? ପଡା ହବ।
ପିଲାଙ୍କ ଭବିଷ୍ୟତ ଏମିତିରେ ଗଢା ହେଇ ପାରୁନି। ଇଂଲିଶ ବହିରେ ଏ ଦିଆ ହଉଛି ରଜ ଗୀତ କଣ କହିବେ ତା ଉପରେ କୁହନ୍ତୁ?
ଆରେ ଏ ସରକାର ପରା କହୁଛନ୍ତି ସାମଗ୍ରୀକ ବିକ ବିକାଶ ସେଥିପାଇଁ ସେମାନେ ରାଜସ୍ଥାନୀ ସ ସଙ୍ଗୀତ ବି ଭର୍ତ୍ତି
ଓ ହୋ ହଁ କଣ ସଙ୍ଗୀତ ସେଇଟା ଆମର ଅ ଏ କଣ ସେ ଗୀତଟା। ଭୁଲି ଗଲି ଜା ଶୁଣିଥିଲି ଟିକେ ସେ ଆଗରୁ ହଁ ହଁ ହଁ। ହଁ ହଁ ମତେ କୁହନ୍ତୁ ଏଇଠୁ କଣ ଶିଖିବ ଛୁଆ?
ଆରେ ରାଜସ୍ଥାନର ଏଇ ଗୀତଟା ହଉଛି ତାଙ୍କର ଲୋକ ଗୀତ। ତାଙ୍କର ଅଞ୍ଚଳରେ ପ୍ରସିଦ୍ଧ ଗୋଟେ ଗୀତ ହେଇଥିବା ସେ ମାନେ ବାହାର କରୁଛନ୍ତି କୋଉ ଗୀତ ନ ହେଇଥାଉ କିନ୍ତୁ ତା ସଙ୍ଗୀତ ଭାବରେ ସେଇଟା ସେଇଟା ଗୋଟେ ସିନେମାର ଗୀତ ମୁଁ ମାନୁଛି କିନ୍ତୁ ରାଜସ୍ଥାନୀର ଯୋଉ ଭାଷା ସେଇ ଗୀତ ତ ବେ ବ୍ୟବହାର କରାଯାଇଛି ସେଥିପାଇଁ ସେଇଟାକୁ ସେମାନେ ବହିରେ ଦେଇଛନ୍ତି।
ଓହୋ। ଆଉ ତାହେଲେ ଆପଣ କୁହନ୍ତୁ ମତେ ଗଣିତ ବହିରେ ଲୁଡୁ ଆଖ ଦେଖେଇବାର ମାନେ କଣ? ଆଉ ଅଲ ଅନ୍ୟ ଖେଳ ଗୁଡାକ।
ଲୁ ଲୁଡୁ ଦେଖିଲେ ପିଲାମାନେ ସଂଖ୍ୟା ଓ ସଂଖ୍ୟା ବି ସଂଖ୍ୟା ସହ ପରିଚିତ ହେବେ।
ଓହୋ। ଭଲ ଭଲ।
ହଁ ମାନୁଚି ସରକାରଙ୍କର ମାନେ ବହି ଏବେ ବହି ଛଆରେ ଭୁଲ ଅଛି କିନ୍ତୁ ସବୁକୁ ଏମିତି ଆମେ ଭୁଲ ନଜରରେ ଦେଖିବା ବି ଠିକ ନୁହଁ। ଖାଲି ସରକାର ଦୋଷ ଦେବା ବି ଠିକ୍ ନୁହଁ। ସରକାରଙ୍କର ବହୁତ ଗୁଡେ ଦୋଷ ଅ ଅଛି ମାନୁଛି କିନ୍ତୁ ସେଟାକୁ ଆମେ ପିଲାମାନଙ୍କ ସାମ୍ନାରେ ପିଲାମାନଙ୍କ ମୋ କଥା ଶୁଣନ୍ତୁ ପିଲାମାନଙ୍କ ସାମ୍ନ ାରେ ସରକାରଙ୍କୁ ପ୍ରତି ମାନେ ଯୋଉ ତାଙ୍କ ଗୋଟେ ନତ୍ମକ ଭାବନା ସୃଷ୍ଟି କରିବା ଭୁଲ ଆମେ ତାକୁ ମାନୁଛି ଆମେ ଜାଣିଲେ କି ଭୁଲ ଅଛି ସେଟାକୁ ଆମେ ଆମ ନିଜ ଭିତ ଭିତ କି ଆମେ ବଡ ମାନେ ଆମେ ଅଭିଭାବକ ମାନେ ଜାଣିକି ସେଟାକୁ ସଂଶୋଧନ କରି ତାଙ୍କୁ ଶିକ୍ଷେଇବା ଦରକାର। କିନ୍ତୁ ତାଙ୍କ ଆଗରେ ଏମିତି ସେମିତି ଅପସବ୍ଦ ବ୍ୟବହାର କଲେ ସେମାନଙ୍କ ମୁଣ୍ଡରେ ଗୋଟେ ଛୋଟବେଳୁ ଚିନ୍ତାଧାର ରହିଯିବ କିନାଇଁ ସରକାର ଭୁଲ କରୁଛନ୍ତି କି ସରକାର ଏମିତି ସେମିତି। ନକାତ୍ମକ ଭାବ ନ ନହିଁ ତାକୁ ସ ତାଙ୍କୁ ସକାରାତ୍ମକ ଭାବରେ ହିଁ ତାଙ୍କୁ ସେଇଟା ଠିକ କରିକି। ଦେଲେ ସେଇଟା ସେମାନଙ୍କ ମାନେ ସେମାନଙ୍କ ମନରେ ବି ଗୋଟେ ଭଲ ଚିନ୍ତା। ଧାରା ସୃଷ୍ଟି କରିପାରିବ ହଁ କି ନାଇଁ।
ବାା ବା ଆପଣଙ୍କର ଉତ୍ତର ଶୁଣିକି ମୁଁ ଅବାକ୍।
ଧନ୍ୟବାଦ।
ଓସ୍ତା ହେଲେ ଗୋଟେ ଗୀତ ଗାଇଲେ। କିନ୍ତୁ ମୁଁ କହିବି ଆମର ଯୋଉ ଏ ସ ର ଯୋଉ ମୁଖ୍ୟ ଯିଏ ଥିଲେ। ସେ ଖୋଲିକି କହିଲେ କି। ବହୁତ କମ ଭୁଲ ମାନେ ଭୁଲ ଅଛି ଆମେ ବହି ବହି ସବୁ ହଉ ଛପେଇ ଦେଇ ସାରିଛେ ଏବେ କିଛି କରି ହବନି। ତ ସେ ଭୁଲ ନିଜର ମାଗୁନାହାନ୍ତି ହେଲା। ହେଲା ସେଠି କଥା ଯେ ଯଦି ଗୋଟିଏ ସେ ଆମର ଏପସ୍ ଭୁଲ ଦିଅନ୍ତେ ଆର ବର୍ଷକୁ ବର୍ଷକୁ ଭସେ କରିବେ କହିକି କିନ୍ତୁ ତାଙ୍କ କଥାରେ ସେ ଭଳିିକା ଆମର ଇ ଦେଖାଯ ନଥିଲା ଯୋଉ ପଶ୍ଚାତାପ ର ଶବ୍ଦ ବୁଝିପାରିଲ।
ଆଜ୍ଞା ଆରେ ସେି ତ ଭୁଲ କରିଛନ୍ତି ସେ ତାଙ୍କ ହଁ କୁହନ୍ତୁ।
ତେଇଶ କି ଚବିଶ ବସି ଯେବେଳେ ହେଇଥିଲା ତା ପର୍ବ ଚାରିପଟକୁ ଖେଳେଇଯାଇ। ତ ସେ କଣ କହିଥିଲେ କି ଆମର ପେପର ଏସବୁ ଭହୁଲ ଅ କିନ୍ତୁ ପରେ ବାହାରିଲା କିନି କଥା କିନ୍ତୁ ଏବେ ମଧ୍ୟ ପେପର ଯୋଉ ଚାରି ଖେଳିଗଲା କିନ୍ତୁ ତା କିଛି ମନ୍ତବ୍ୟ ଦେଉନାନ୍ତି ସରକାର କିଛି ମନ୍ତବ୍ୟ ଦେଉନା। ଯାହା ଫଳରେ ହିଂସତ୍ମକ ଭାବନାଛି ମୁଁ ଖାଲି ମୁଁ ଏଠି ନକାରାତ୍ମକ ଚିନ୍ତାଧାରା ମୋର ଦେଖାଉନି ମୁଁ କହୁଛି କି ଆସିକି ସମସ୍ତଙ୍କ ସାମ୍ନାରେ କେବଳ ଦି ପଦ ଖାଲି କହିବି ଦିଦି ହଁ ଭୁଲ୍ ହେଇଛି ସରକାର ଦାର ଲୋକ ତା ଉପରେ ବିଶ୍ଵାସ କରିବେ। ହେ ସରକାର ନିଜ ଭୁଲ ମ ଆଉ। ସବୁ କିଛି ଦରକାର ସବୁ କିଛି ନିଜ ହାତରେ ତାକୁ ଇଏ କର ରଖିପାରିବନି କି ଇଏ କରିପାରିବନି ଚେଷ୍ଟା କରିପାରିବ। ଲୋକ ହିଁ ନିଜ ନିଜ ଭିତରେ ବୁଝିବା ଦରକାର କି ସରକାର ର କାମ ଆଉ ଆମ ଆମ ମଧ୍ୟ ନିଜେ ନିଜର କାମ କରିବା ଦରକାର ନିହାତି।
ହଁ ବହୁତ ଭଲ କଥାଟା କହିଲେ ଭଲ ବି ଲାଗିଲା କି ସେମାନେ ନିଜର ଭୁଲ ମାନୁନାହାନ୍ତି।
ଗୋଟେ ଯିବା ଚିନ୍ତା କର।
ହଁ ଠିକ୍ କଥା ଟେ କହିଲ କି ସେମାନେ ବି ତାଙ୍କର ଭୁଲ ମାନିକି ଆସିକି ଆମର ଗଣମାଧ୍ୟମ ଆଗରେ ତାଙ୍କର ଭୁଲ ଟା ସ୍ବୀଉକାର କରିବା କଥା ନାଇଁ ଆମ ଦ୍ଵାରା ଭୁଲ ହେଇଯାଇଛି ଏଇ ତ ଏମାନେ ଯୋଉ ଭୁଲ ମାନୁନାହାନ୍ତି ସେଥିପାଇଁ ହିଁ ହଁ ସେଥିପାଇଁ ହିଁ ଏଇ ଆନ୍ଦୋଳନ ଏଇ ସେମାନଙ୍କୁ ପ୍ରତିବାଦ କରିବା ସେମାନ ଙ୍କର ମାନେ ଏମିତି ପୁତଳା ପୁତଳି ବନେଇକି ନିଆଁ ଜାଳିବା। ଏ ସବୁ ମାନେ କାଣ୍ଡ ଗୁଡ଼ା ହଉଛି କିନ୍ତୁ ଯଦି ମାନେ ଦେଶଟାକୁ ସ୍ୱୀକାର କରି ଦିଅନ୍ତି ସାଙ୍ଗେ ସାଙ୍ଗେ ନାଇଁ ଏଇଟା ଭୁଲ ହେଇଛି କି ଏଇଟାକୁ ଆମେ ସୁଧାରିବୁ ଆଗକୁ ଭବିଷ୍ୟତ ଭବି ଭବିଷ୍ୟତରେ ବୋଲି ତ ସେମାନେ କି ଗଣମାଧ୍ୟମ ସେମାନଙ୍କ ବେଶୀ ମାନେ ନିନ୍ଦା କରନ୍ତାନି।
ହୁଁ ସ ଫଳ ଦେଖ ଦେଶର ଏଇଟା ପ ପରିଚୟ ନୁହଁ କି। ସବୁ କିଛି ଠିକ୍ ଚାଲିବ ସବୁବେଳେ କିଛି କିଛି ଭୁଲ ଚାଲିବ। ସେଇଟା ହଉଛି ମଣି ସେଟା ମଣିଷର ଗୋଟେ ଚଲାପଥ ବାଟରେ ସବୁ କିଛି ଆ ସେଇଯାଇଥିବ ସବୁବେଳେ ଠିକ୍‌ ଚାଲିବନି ଭୁଲ ଆସିବ କିନ୍ତୁ ତା ପ୍ରତି କେମିତି ଆମେ ଉଁ ଏ ସ୍ଲୋ ସହନଶୀଳ ଆଉ ଆମର କ୍ରିୟାଶୀଳ ହବା ତା ପ୍ରତି ତାକୁ କେମିତି ଆମେ ଏଡ଼େଇବା କିମ୍ବା ତା ପ୍ରତି କେମିତି ସେଇଟା କାମରେ କରିବା ଦେଖିବା ଦେଖେଇବା ପୂର୍ବରୁ ଆଉ ମାନେ ତାକୁ ଗୋ ଗୋଟେ ପ୍ରଶମନ ଲୋକଙ୍କୁ ଦେଇପାରେ କି ନା ସେଇଟା ଆଉ ହବନି କିମ୍ବା ଯୋଉଟା ହେଇ ଚି ତାକୁ ଆମେ ଠିକ୍‌ ସେ ମାନିବା। ତ ଲୋକ ବି ତମ ଉପରେ ବିଶ୍ଵାସ କରୁଥିବେ ମତେ କୁହ ସାମ୍ନାରେ କଣ ଗୋଟେ ଜିନିଷ ଦେଖା ହଉଛି। କେମିତି? କିନ୍ତୁ ସେ କ ମାନୁ ହିଁ ନାହାନ୍ତି ଯେ ଏଇଟା ହଉଛି ବୋଲି ବୁଝି ଗଲେ।
ହଁ ଭଲ କଥା ଟେ କହିଲେ କି ଲୋକମାନଙ୍କୁ ବି ସାନ୍ତ୍ୱନା ଦେବା ଦରକାର କି ଏମତି ଆଉ ଆଗକୁ ଭୁଲ ହବନି ଏଇତ ସେମାନେ ସାନ୍ଦନା ଟିକେ ଦେଇ ଦିଅନ୍ତି କି ହଁ। ଏମିତି ଭୁଲ ଆମ ଦାର ହେଇ ଯେହେତୁ ଏଟ ଗୋଟେ ଦେଶର ଶିକ୍ଷା ବ୍ୟବସ୍ଥା କୁ ଚେଳେଇବା ଚଳେଇବାତେ ମାନେ ସହଜ କଥା ନୁହଁ। ଘରେ ଗୋଟେ ଆମ ସାଧାରଣତଃ ଘରେ ପାଞ୍ଚ ଲୋକ ଥାଉଛନ୍ତି ପାଞ୍ଚ ଲୋକ କୁ ଯ ଯ ପରିବା ର ମୁଖ୍ୟ କେବେ କେବେ ଚଳେଇ ପନ୍ତି ସମସ୍ତେ ତାଙ୍କୁ ଅଭିଯୋଗ କରନ୍ତି କି ମୋ ପାଇଁ ଏଇଟା ନାହିଁ ମୋ ପାଇଁ ସେଇ ଟା ନାଇଁ ଏମିତି କଲେ ଭଲ ହୁଅନ୍ତା ଏମିତି କଲେଣି ସେମତି କଲେଣି ତ ଆମ ଦେଶରେ ପାଖା ପାଖି ତ ତିନିଶହ କୋଟି ଉପରେ ଲୋକ ଥିବେ ତ ସେମାନଙ୍କର ଯାହାବି ହଉ ନା ପ ଛକେ ଶହେ କ କୋଟି ପାଖାପାଖି ଶି ମାନେ ଶିକ୍ଷ ଆମର ଯୁବପିଢ଼ି ଥିବେ ଶିକ୍ଷା ଶିକ୍ଷାର୍ଥୀ ମାନେ ଥିବେ ସେମାନଙ୍କର ମାନଙ୍କୁ ଚଳେଇବା ତ ଏତେ ବନ ମାନେ ସହଜ କଥା ନୁହଁ ସେଥିପାଇଁ ସେମାନେ କିଛି ନାଇଁ। ଆ ମାନେ ଆପଣ କହିଲା ବେଳେ ସାଧାରଣ ଆସିକି ମାନେ ସରଳ ଭାଷାରେ ଖାଲି କହିଦେବେ ହଁ ଏଇଟା ଭୁଲ ହେଇଯା କିଛି ଆଗକୁ ସେମିତି ହବନି। କି ନହେଲେ ଆପଣ ମାନଙ୍କ ମତ ଦିଅନ୍ତୁ ମାନେ କଣ କରାଯିବା ଦରକାର। କଣ ସବୁବେଳେ ସେମାନେ ନିଜେ ନିଜେ ହିଁ ସବୁ କିଛି ମାନେ ନେଇଯାଉଛନ୍ତି ନିଷ୍ପତ୍ତି ସେଇଟା ବି ଠିକ ନୁହଁ। ନୁହଁ କି ସେମାନେ ପଚାରିବା କଥା ବି କଣ କଲେ ଭଲ ହବ କଣ କଲେ ଭଲ ନାହିଁ।
ହଁ କେବଳ ଶେଷରେ ଗୋଟେ କଥା କହିଥାନ୍ତି ଶେଷରେ ଶେଷରେ ଗୋଟେ କଥା ଖାଲି କହୁଚି ହ୍ୟାଲୋ।